ହାଲ୍ ହଁ ହାଲୋ। କଅଁ କରୁଚନ୍ତି?
କଣ ଆପଣ କୋହୁନାହାନ୍ତି।
ହାଲୋ।
ହୋଉ।
କଅଁ କରୁଛନ୍ତି?
କଣ ବସିଚି ବସିଚି।
ହୋଉ ଓ ଏଇ
ମୁଁ ବସିଚି କଣ ପଚାରନ୍ତୁ?
ହୁଁ ଆ ଲକ୍ଷ୍ମୀ ପୂଜା କେମିତି ହୁଏ? ମତେ ଟିକେ କହିବେ ଲକ୍ଷ୍ମୀ ପୂଜା
ଲକ୍ଷ୍ମୀ ପୂଜା ଲକ୍ଷ୍ମୀ ପୂଜା ହୁଏ ମାର୍ଗଶୀର ମାସ ଲକ୍ଷ୍ମୀ ପୂଜା ପଚାରୁଚନ୍ତି ନା ଆଶ୍ୱିନ ମାସ ଲକ୍ଷ୍ମୀ ପୂଜା ପଚାରୁଚନ୍ତି।
ନାଇଁ ନାଇଁ ମାର୍ଗଶୀର ମାସ।
ମାର୍ଗଶୀର ମାସ ଲକ୍ଷ୍ମୀ ପୂଜା। ଗୁରୁବାର ଦିନ ଲକ୍ଷ୍ମୀ ପୂଜା ହୁଏ ମାଣବସା ଗୁରୁବାର।
ଆ ଉଁ ତା ଆ ପ୍ରଥମେ ସଖା ତା ଉଁ ଉଁ ବୁଧବାର ଦିନ। ଘର ଦୁଆର ଧୁଆ ହୁଏ ଘର ଦୁଆର ଧୋଇ ଉଁ ହୁଁ ଅରୁଆ ସେଦିନ ଟିକେ ମୁଣ୍ଡଟାକୁ ଧୋଇଦେବେ। ଅରୁଆ ଅ ଅରୁଆ ଚାଉଳ ହଁ ଦିମୁଠା ମୁଠେ ହବନେଇ ଦିମୁଠା ଖଣ୍ଡେ ବତୁରେଇ ଦେବେ। ବତୁରେଇ ଦେଇକି ତାକୁ
ହୁଁ ବାଟିଦେବେ। ବତୁରେଇ ଦେବେ ବତୁରେଇଦେଇକି ଠାକୁର ପୂଜା କରିବେ, ଠାକୁର ପୂଜା କରିସାରିଲା ପାରେ। ଓଁ-ଓଁ ତାକୁ ବାଟି ଦେବେ ବାଟି ଦେଇକି। ଓଁ-ଓଁ ରଖିଦେଇଥିବେ ରଖିବେ। ଓଁ -ଓଁ ତାପରେ ଆପଣଙ୍କର ରୋଷେଇବାସ ସରିବ। ରୋଷେଇବାସ ସରିଲେ ସେଦିନ ଉଷୁନା ଆପଣଙ୍କ ଇଚ୍ଛା ଉଷୁନା ଖାଇପାରିବେ। ନନେ ଅରୁଆ ବି ଖାଇପାରିବେ। ତାଆ ପରେ, ତାକୁ ରୋଷେଇବାସ ସରି ସରିଲା ପରେ ଲୁ। ଲୁଗା ପାଲ୍‌ଟିକି ତାକୁ ଆଗ। ଇ ଇ। ଲଷ୍ମୀ ଚିତା ପିଠଉ ରଖିଦେବେ। ପିଠଉ ରଖି ଦେଇେଇକି ଚାରିଆଡେ ବାହାରେ ସବୁ ଚିତା ପକେଇଦେବେ। ଉଦ୍।
ହାଲୋ। ହାଲୋଓ। ହାଲୋ।
ସେ ମାଣ ଗଉଣୀରେ ଚିତା ପକେଇବେ। ହୁଁ ତାପରେ ତଳେ ଚିତା। ଦ ଉଁ ଉଁ ଇଏ ଷୋଳ କୋଠି କରିକି। ପଦ୍ମ ଫୁଲ ଆଙ୍କ ଆଙ୍କିବେ। ପଦ୍ମ ଫୁଲ ଆଙ୍କିକି। ସେଇଠି ଲକ୍ଷ୍ମୀପାଦ ଚିହ୍ନ ଦେବେ ତା ପରଦିନ ଗୁରୁବାର ରାତି ତିନିଟା ବେଳକୁ ଉଠି। ପତ
ଟାୱାର ଜାଗାକୁ ଆସୁନୁ ଟାୱାର ଜାଗାକୁ।
ହଁ। ଉଠିଲି ରାତି ତିନିଟାରୁ ଉଠିକି ଡା ଘରକୁ ଭଲ ଭାବେ ପୋଛି ଆଣିବେ ଶୁଖିଲା କପଡାରେ ଟାୱାର ଜାଗାରେ ଅଛି ଜାଗାରେ ଏ ତାକୁ କଣ କରିବେ ନା ପଛିଦବେ ପୋଛେଇକି ତା ଠାକୁ ଗାଧେଇ ଦେବେ। ଲକ୍ଷ୍ମୀଙ୍କୁ ଗାଧେଇଦେ ଲକ୍ଷ୍ମୀଙ୍କୁ ଗାଧେଇବେ କଣ? ମୁଁ ମୁଁ କହିସାରିଲେ ମୁଁ ପଚାରିବି। ଅ ଲକ୍ଷ୍ମୀଙ୍କୁ ପୁ ଅ ଗା ଗାଧେଇ ଗୁଧାକି ସେ ଖଟୁଲିରେ ବସେଇକି। ଉ ଫୁଲ ହାର ଦେବେ ସବୁ ଦେଇକି। ତାପରେ ପୂଜା ପୂଜି କରିବେ ପୂଜା କରିବେ। କଣ ଆଗ ଗ ଧୂପ ଦେବେ ତାପରେ ଦୀପ ଦେବେ ତାପରେ ଭୋ ଭୋ ନୈବେଦ୍ୟ ଭୋଗ ଫଳ ଫଳ ପ୍ରଥମ ଧୂପରେ ଛେନା ଗୁଡ ଭୋଗ ଦେବେ। ଭୋଗ ଦେଇ ସାରିଲା ବାଦେ ତାପରେ ଠାକୁରଙ୍କୁ ବସେଇବେ। ବସେଇକି ପୁଣି ଦ୍ଵିତୀୟ ପୂଜାର ଆୟୋଜନ କରିବେ ଆଉ। ଆଉ ଆପଣ କଣ ଜାଣିଛନ୍ତି? ପୂଜାର କଣ ଆଉ କୌଣସି ପୂଜାର। କଣ ଜାଣିଛନ୍ତି?
ମୁଁ ଏେ ଅଷ୍ଟମୀ ପୂଜା କହୁଛି। ଅଷ୍ଟମୀରେ କଣ ନା ଅଷ୍ଟ ଅଷ୍ଟମୀ ତ ଗୋଟେ ହୁଏଛି ପରୁହ୍ନା ଉଦୁଆଁ। ଏଇଟା ବାପଘର ଯାଏ ଏ ଝିଅ ଯୋଉଠି ବାହା ହେଇଥାଏ ଝିଅ ମାନଙ୍କ ପାଖକୁ ଦିଆଯାଏ। ଏ ଉଁ ତାଙ୍କର ନାତି ନାତୁଣୀ ମାନଙ୍କୁ ତାଙ୍କର ହଉଛି ଉଁ ଡ୍ରେସ୍। ଆଉ ଉ ନାତିକି ଦିଆଯାଏ ଡ୍ରେସ। ନାତୁଣୀ ବି ଥିଲେ ସେକେଣ୍ଡ ତାକୁ ଦିଆଯାଏ ବିି ଡ୍ରେସ। ଆ କି ତାକୁ କଣ ନା ଏଣ୍ଡୁରି ପିଠା ହୁଏ ଏଣ୍ଡୁରି ପିଠା ହୁଏ। ଆଉ ହଉଛି ସେଦିନ କଣ ହଏ ତମେ ବଡି ସକାଳୁ ଉଠିବ। ତମେ ସେ ତା ପୂର୍ବରୁ ଚାଉଳ ଆଉ ବିରି ବାଟି ଦେଇଥିବ। ବିରି ଚାଉଳ ବାଟିକି ରଖିଦେଇଥିବ ତାପରେ କଣ କରିବ ନା ତାକୁ ଦେଇ ଦେଇଥିବା ସ ସ ସଖାଳୁ ଉଠିକି ବଡି ଭୋରୁ ଉଠିକିିକି ଗାଧେଇକି ତାକୁ ଏଣ୍ଡୁରି ହଳଦୀପ ର ପାଣି ହଳଦୀ ପତ୍ରରେ ତାକୁ ଏ
ହଁ କୁହନ୍ତୁ। କୁହନ୍ତୁ।
ଏଣ୍ଡୁରି ପତ୍ର ଦେଇକି ତା ଯୋଉଟା କହିବ ଆଠ ଦଶଟା ଏଣ୍ଡୁରି ଥ ଣାଟା ଦେଇ ଦେଇ ଏ ସିଏ ତାପରେ ଜାଳ ଦବ ତମେ ଜାଳ ଦେଲା ପରେ ତାର ବାମ୍ଫ ଯେତେବେଳେ ଦେଖିବ ଯେ ବାମ୍ଫ ଆସିଲା ଧର ଅଧ ଟେ କି ତିରିଶ ପଇଁତିରିଶ ମିନିଟ ଖଣ୍ଡେ ହେଇଥିବ- ଦେଖିବ ଏଣ୍ଡୁରି ତାର ଯଦି ଉ ମାନେ ଫୁଲିକି ସେ ବୁରୁରା ଗୋଟେ କାଠିରେ ନେଇକି କେଞ୍ଚିବ। କାଠିରେ ଯଦି କଞ୍ଚା ଆସିି ନଥିବ କଞ୍ଚା ଅଂଶ ଆସି ନଥିବ ଏଣ୍ଡୁରି ହେଇଯାଇଛି। ଯ ସିଝ କଞ୍ଚା ଥିବ ଆଉ ଟିକେ ଜାଳ ଦେଇଦେଲେ ସେ ଏ ହେଇଯିବ ମାନେ ଫୁଲ ଉପରେ ହେଇଯିବ। ଫୁଲ ଉପରେ ହେଇଯଏ ତାକୁ ଆଣିବ ଆଣିକି ଠାକୁରଙ୍କଠି ଆଗେ ଠାକୁରଙ୍କୁ ଗାଧେଇ ଦବ ନୂଆ ବସ୍ତ୍ର ପିନ୍ଧେଇବ। ହୁଁ ପିନ୍ଧେଇକି ତାକୁ କଣ କରିବ ନା ହଳଦୀ ଅ ଯୋଉ ନୂଆ ଆ ଉଁ ନୂଆ ଇଏ ଚନ୍ଦନ ନୂଆ ଆ ଆମର ହଉଛି ଏଇଟା କଣ ଆମ ହଁ ହଳ ନୂଆ ହଳଦୀ ଖଣ୍ଡ ହଳଦୀ। ଖଣ୍ଡ ହଳଦୀ ଆଉ ଚନ୍ଦନ ପାଣିରେ ତାଙ୍କୁ ଠାକୁରଙ୍କୁ ଗାଧଧେଇକି ଲକ୍ଷ୍ମୀ ଲକ୍ଷ୍ମୀ ନାରାୟଣକୁ ଗାଧେଇକି ରଖିବ ତାପରେ ଏଇ ଯୋଉ ଫୁଲ ହଁ ହେଇଥିବ ଇଏ ଫୁଲ ଗେଣ୍ଡୁ ଫୁଲ ହେଇଥିବ। ଆଉ ଗେଣ୍ଡୁ ଗୁ ଫୁଲ ତାଙ୍କୁ ନେଇକି ଏ ଲକ୍ଷ୍ମୀ ନାରାୟଣଙ୍କ ମୁଣ୍ଡରେ ଦବ। ଅ ଦେଇକି ତାଙ୍କୁ ବସେଇକି ଉ ଏଣ୍ଡୁରି ପିଠାରେ ପୂଜା କରିବ। ଏଣ୍ଡୁରି ପିଠା ପୂଜା କରିକି ତାପରେ ଘରେରେ ଯିଏ ପରରୁହାଁ ଦୁଆ ଦି ଜଣ ଯା କଣି ସେମାନେ ଗାଧେଇଥ ଯେତିକି ହଳଦୀ ଆଉ ରାଶି ଏମିତିଗାଇକି ମୁଁ ଗାଧେଇିବି ଗାଧେଇକି ଆସିକି ସେମାନେ ନୂଆ ବସ୍ତ୍ର। ପିନ୍ଧିବି ନୂଆ ବସ୍ତ୍ର ପିନ୍ଧିଲା ପରେ ଉ ବସିବେ ଆସନ ଦିଟା ପାରିଦବ।
ହୁଁ।
ଆସନ ପାରି ଦେଲା ପରେ ବସିକି ତାଙ୍କୁ ପିଠା ଆଣିକି ଦବ ସେଇ ଏଣ୍ଡୁରି ମୁଆଁ ସବୁ ପ୍ରକାର ପିଠା ହେଇଥିବ। ଆଣିକି ଦବ ସେ ଖାଇବେ ତାପରେ ଆମର ଏଇ ଏମିତି ହିସାବରେ ଅଷ୍ଟମୀ ପାଳନ କରାଯାଏ। ତମର କେମିତି କଣ କରନ୍ତି ଅଷ୍ଟମୀରେ?
ଆମର ସେମିତି ବିରି ଚାଉଳ ତା ପୂର୍ବ ଦିନ ଢ ବତୁରା ହବ ତାକୁ ଧୁଆ ଧୋଇ କରିକି କରିକି ତାକୁ ଠାକୁରଙ୍କ ପାଇଁ ଆଗ ବିରି ଚାଉଳ ଉ ଅଲଗା କିରି ବାଟିକି ଠାକୁର ଘରେ ଥୁଆ ହବ। କାରଣ ଠାକୁର ଘରେ ଏଇ ସବୁ ସବୁ ଯାକ ଛୁଆଁ ଛୁଇଁ କରିଦେଲେ, ଛୁଇଁ ଛୁଆଁ ଥିବ ଠାକୁରଙ୍କୁ ଭୋଗ ଲାଗି ପାରିବନି। ତେଣୁ ଠାକୁର ଘରେ ସେଇଟାକୁ ଥୁଆ ହବ ଠାକୁରଙ୍କର ପାଇଁ ଅଲଗା। ତ ଛେନା ଟିକେ ଠାକୁର ପରୁହାଁ ହେବେ ତେଣୁ ଛେନା ଦରକାର ନିହାତି, ଛେନା କ ଭଜା ହେଇକି ଥୁଆହବ। ନଡିଆ ଗୋଟେ କୋରା ହେଇକି ଥୁଆ ହବ। ଆଉ ଏ ବିଢି ଚାଉଳକୁ ବଟା ବଟି ହେଇଥିବ, ରାତି ତିନିଟାରୁ ଉଠିକି ଗାଧୁଆ ପାଧୁଆ କରିକି ଉ ହଳଦୀ ପତ୍ର ଆଣିକି ହଳଦୀ ପତ୍ରରେ ଆଗ ଠାକୁରଙ୍କ ପାଇଁ କରିଦବ ସାତଟା ଏଣ୍ଡୁରି। ସାତଟା ଏଣ୍ଡୁରି କରିଦେଇକି ଠାକୁରଙ୍କ ପାଖରେ ବାଢି ଦବ। ଲକ୍ଷ୍ମୀ ନାରାୟଣ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା। ସବୁ ଠାକୁରଙ୍କୁ ଆଉ ଦେଇକି ଗେଣ୍ଡୁ ଫୁଲ ସେଇଦିନ ନୂଆ ଗେଣ୍ଡୁ ଫୁଲ ଲାଗିବ ପ୍ରଥମ କିିରି ଗେଣ୍ଡୁ ଫୁଲ ହେଇଥିବ ନୂଆ ଗେଣ୍ଡୁ ଫୁଲ ନୂଆ ବସ୍ତ୍ର ଦିଆ ହବ ପା ପା ଟ ଲୁଗା ଦିଆ ହବ ଲକ୍ଷ୍ମୀଙ୍କୁ। ଦେଇକି ତାଙ୍କୁ ଦୁବ ଅରୁଆ ଚାଉଳରେ ବନ୍ଦା ହବ। ବନ୍ଦା ହେଇ ସାରିଲା ପରେ ତାଙ୍କୁ ସେଠୁ ଧୂପ ଦୀପ ଦିଆ ହେଇକି ଭୋଗ ଲାଗି ହବ। ହବ ସବୁ ଠାକୁରଙ୍କୁ ନୂଆ ବସ୍ତ୍ର ଦିଆହବ, ଭୋଗ ଲାଗି ହବ। ତାପରେ ଚଉଁରା ପାଖକୁ ଆସିବ ଚଉଁରା ବି ନୂଆ ବସ୍ତ୍ର ଦିଆଯିବ। ନୂଆ ବସ୍ତ୍ର ଦେଇକି ପୂଜା ଚଉଁରା ପୂଜା ବି ହବ। ଚଉଁରା ବି ଚଉଁରା ବି ଧୂପ ଦୀପ ଅ ସବୁ ଦେଇକି
ରହୁଲ ମୁଁ ରହୁଛି।
ହଁ ରୁହନ୍ତୁ, ଧନ୍ୟବାଦ।